ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଶୁବୁଚି? ହଁ।
ଆଉ କଣ କରୁଚ?
ଆଉ ରଜ ପାଳନ କରୁଚୁ, ଦୋଳି ଖେଳୁଚୁ।
ତମେ କେମତି କେମତି ପାଳନ କର ରଜ? ତମ ସିଆଡେ କେମତି ପାଳନ କରାଯାଏ?
ଆମ ସବୁ ବାରି ମାନଙ୍କରେ ଦୋଳି ଲାଗେ। ସବୁ ଝିଅ ମାନେ ଆସନ୍ତି। ଆମେ ତାଙ୍କ ଦୋଳିକି ଯାଉଥିବୁ ସିଏ ଆମ ଦୋଳିକି ଆଉଥିବେ ଏମିତି ବୁଲୁଥବୁ।
ହୁଁ, ତମ ସିଆଡେ କିଛି ରଜ ମହୋତ୍ସବ ପଡେନି?
ହଁ ରଜ ମହୋତ୍ସବ ପଡେ।
ହୁଁ ସବୁ ମିଶିକି ଯାଅ। ହଁ କଣ ବିକା କିିଣା ହୁଏ?
ଉଁ ସବୁ ଖାଇବା ଜିନିଷ ଲଙ୍କା ଚପ୍, ଚାଟ, ଗୁପଚୁପ୍।
ହୁଁ।
ପୋଡ଼ପିଠା, ମିଠା ଆଉ ଏମତି ସବୁ ବିକ୍ରି ହୁଏ। ଆଉ ସବୁ ବନ୍ଧୁବାନ୍ଧବ ଘର ବୁଲନ୍ତି। ରଜରେ ଆଉ ସବୁ ଘର ମାନଙ୍କୁ ଯାଆନ୍ତି। ବୁଲି ବୁଲି ହେଠୁ ସ
ପୋଡ଼ପିଠା କେମତି କଣ କରନ୍ତି?
ଆମର ନଡ଼ିଆ ଆଗେ ପାଣି ଦିଆହବ ଡେକ୍ଚି ଦିହରେ, ତାପରେ ପାଣି ଫୁଟି ନଡିଆ, ତେଜପତ୍ର, ଗୁଡ ସବୁ ପଡିବ। ତାପରେ ଚୁନା ଆସ୍ତେ ଆସ୍ତେ ଛିଞ୍ଚା ହବ। ତାପରେ ଜନ୍ତା ଜନ୍ତା ହବ। ତାପରେ ଜନ୍ତା ହେଇକି ଗୋଟେ ଜାଗାକୁ କଢା ହବ। ତାପରେ ବଡ କଡେଇ ଆଣିବେ ତଳେ ସବୁ କଦଳୀ ପତ୍ର ପାରିବେ ଘିଅ ଦେବେ ସେ ଜନ୍ତା କୁ ତା ଦେହରେ ଦେବେ। ତାପରେ ସବୁ ନିଆଁ ହେଇଥିବ ରଡ଼ ନିିଆଁ ସବୁ ତାପରେ ଉପରେ ଦେବେ। ତାପରେ ସକାଳୁ ଉଠିବେ ପୋଡପିଠା ହେଇଯାଇଥିବ। ତା ପରେ ଚୁଲି ଜାଳିବେ। ରାତିରେ ବସେ, ସକାଳୁ ପୁରା କଟାକଟି ହୁଏ ଆଉ।
ହୁଁ। ଆଉ କୋଉ କୋଉ ପିଠା ତମ ସିଆଡେ ହୁଏ?
ଆଉ ଚକୁଳି ପିଠା ହୁଏ। କାକେରା ପିଠା ହୁଏ।
କାକେରା ପିଠା କେମତି କଣ କରନ୍ତି? କାକେରା ପିଠା କେମିତି କଣ କରିବ?
ତ ଚ, ସୁଜି ଆଉ ଯୋଉ ଅଟା ଚତିିନି ପଡିକି ସେ ଜନ୍ତା ହବ ପାଣି ଫୁଟିବ ଜଂସା ହବ ତାପରେ ନଡିଆ ଭଜା ହେଇକି ପୁର ଦିଆ ହେଇକି କା ଛଣା ହବ।
ହୁଁ ତମକୁ ଗାଢଡିଆସ କାକେରା ପିଠା
ବତ ଟା ହବ ଆଣ ସିଏ ତ ବିୀର୍ ଜଳ ବଟା ହୁଏ ତାପରେ ଆଣ ତିଆରି ହବ ଆଣ ତିଆରି ହେଇକି ଚକୁଳି ପିଠା ତିଆରି ହବ ଇଟିଲି ବି ହୁଏ ଏତି ସବୁ ମିଶାମିଶି କରି ଖଥାନ୍ତି ଦିନେ ଦିନେ ପ୍ରକାର ପ୍ରକାର ସବୁ ଖାଉଥିବା ଆଉ
ହୁଁ ଆଉ ସିଆଡେ ଫିଲ୍ମ ଫିଲ୍ମ ଦେଖି ଯାଆନ୍ତୁି ରଜରେ
ବିଲ ବା ବିଲ ବା ବିଲବାରି ହୁଏ ଅ ସବୁ ଫସଲ ହୁଏ
କଣ କଣ ଚାଷ ବି
ଏଦିନେ ତ ଇଏ ଧାନ ଫାନ ବୁଣା ହୁଏ କଟା ହୁଏ ଆଉ ଏଇ ଫସଲ ବୋଦି ଫୋଦି ହୁଏ କଲରା ପୋଟଳ
ହୁଁ।
ଆଉ ଶୀତ ସିଜିନ ରେ କୋବି ହୁଏ ଅବିକତ କୋବି ନାହିଁ! ଅବିକା ଏଇ ସବୁ ଫସଲ ଲଙ୍କା ପୋଟଳ ଶାଗ ଖଡା ଶାଗ ଆଉ କାକୁଡି କଲରା ଭେଣ୍ଡି ଜହ୍ନି
ଆଉ ରଜରେ ଝିଅ ମାନେ ସବୁ କାମ କରନ୍ତି?
ନାଇଁ ରଜରେ ଝିଅ ମାନେ କାମ କରନ୍ତି ନାଇଁ ଖାଲି ବୁଲନ୍ତି ନୂଆ ନୂଆ ଡ୍ରେସ ପିନ୍ଧନ୍ତି ସବୁଦିନେ ପ୍ରକାର ପ୍ରକ ତିନି ଚାରି ଦିନ ଯାକ ସବୁ ଆସେ। ସମସ୍ତଙ୍କ ଘର ବୁଲନ୍ତି। ଏମିତି ଖାଇବା ସିଏ ତାଙ୍କ ଘରେ ଖାଉଥିବ ସେ ଆମ ଘରେକୁ ଆସ ଯିବା ଖାଇବା। ଏମିତି ଖୁଲା ବୁଲି ହୁହନ୍ତି ଆଉ। ହୁଁ ରଜ ପର୍ନ ମିଳେ ସବୁ ପ୍ରକାର ମସଲା ଦିଆଇଥିବ। ଆଉ ମିଠା ଦିଆ ହେଇଥିବ। ମିଠା ମିଠା ପାଗ ପାନ ଆଣିବ ଗୋଟେ କଟା ପାନ ସୁୁନା ଫୁନା ଦେବେ ତାପରେ ଏ ଚୂନ ବି ଦିଆ ହୁଏ କୋଥା ଦିଆ ହୁଏନି ସାଧା ଆଉ ତାପରେ ଏ ସବୁ ପଚାଶ ତିରିଶ ଚାଳିଶ ପ୍ରକାର ମସଲା
ହୁଁ।
ସବୁଥିରୁ ମିଶା ମିଶି ମିଶେଇ ମିଶେଇ ମିଠା ସବୁଥିରେ କିନ୍ତୁ ଦିଆ ହୁଏ ଆଉ ସବୁ ପାଣିରେ ଆଉ ଲବଙ୍ଗ ବି ଦିଆ ହଏ
ହୁଁ ଆଉ ତମସି ଆଡେ କୋଉ ପର୍ବ ବେଶୀ ମାନେ ଭଲ ସେେ ପାଳନ କରାଯାଏ।
ରଜ ପର୍ବ ହୁଏ ଆଉ। ଜଗନ୍ନାଥ ବି ଗାଁ ରେ ମନ୍ଦିର ଅଛି। କିଛି ଟଣାା ହୁଏ ରଥ ପର୍ବ ହୁଏ।
ଆଉ ପୁରୀ ଯାଇନ ରଥଯାତ୍ରାରେ
ହଁ ପୁରୀ ଯାଉ ଦଉଡ଼ି ଟାଣୁ ରଥକୁ ମୋ ବାହୁୁଡାକ ବି ବୁଲିବାକୁ ଯାଉ
ହଁ ଆଉ କଣ ସବୁ
ଆଉ ସବୁ ଏତି ପୁରୀରେ ବୁଲୁ ଦି ଦି ତିନି ଦିନ ରହୁ କ ପଞ୍ଚୁକ ତ ସ୍ତ୍ରୀ ଲୋକମାନୋନେ ମାସିକିଆ ଯାଆନ୍ତି ଝିଅ ପିଲା ମାନେ ପାଞ୍ଚ ପାଞ୍ଚ ଦିନ ଯାଆନ୍ତି ଆଉ ବୁଡ଼ିକି
ସମସ୍ତେ ସିଆଡେ ବି ସକାଳୁ ଉଠିକି ଯାଆନ୍ତି ଭୋରୁ?
ହଁ ଚା ଚାରିଟା ରାତିରୁ ତିନିଟା ରାତିରୁ ଉଠନ୍ତି ଝିଅ ମାନେ ଆଉ ଗାଧେଇକି ଆସିକି ସବୁ ମନ୍ଦିର ଯାଇକି ବୁଲି ବୁଲି ଚିତା ପକାନ୍ତି। ଚଉରା ମାନଙ୍କରେ ପକାନ୍ତି ଯୋଉ ବୁଟ ମୁଗ ଗ ସବୁ ଗଜା ହେଇଥିବ ସବୁ ଦିଅନ୍ତି ଏଇ ହଁ ଇଏ ବିଷ୍ଣୁଙ୍କ ଇଏ ତ ବିଷ୍ଣୁଙ୍କ ଓଷା ପାଞ୍ଚ ଦିନ ଯାକ। ଏ ବୁଟ ମୁୁଗ ପୂଜା ହୁଏ। ଆଉ ତାପରେ ଛାଡ଼ ଖାଇ କରନ୍ତି ଲାଷ୍ଟେ ଦିନ। ମୁଢ଼ି ହରିକା ସବୁ।
ହୁଁ ଛାଡ଼ ଖାଇରେ କାହାକୁ ପୂଜା କରାଯାଏ।
ଛାଡ଼ ଖାଇରେ ଭୀମ ପୂଜା ହୁଏ ଇଏ ପୂଜା ହୁଏ। ଆଉ ସେ ନଈବାଲି ରେ ପୂଜା କରନ୍ତି ମୁଢ଼ି ହେରିକା ସବୁ ପୂଜା କରନ୍ତି ପୋଇଖାଡ଼ି ଆଇଁଷ ସବୁ ଦିଅନ୍ତି।
ହୁଁ ଆଉ କୋଉଠି।
ଆଉ ତାପରେ ଅଷ୍ଟମୀ ପୂଜା ହୁଏ।
ଅଷ୍ଟମୀ କେମିତି କଣ ପୂଜା ହୁଏ କି କି ପିଠା ହୁଏ ଅଷ୍ଟମୀରେ।
ଅଷ୍ଟମୀରେ ଯୋଉମାନେ ପ୍ରଥମ ପିଲା ଜନ୍ମ ହେଇଥିବ ସେମାନେ ତାଙ୍କୁ ମାନେ ପରୁୁଆଁ କୁହନ୍ତି। ତାଙ୍କ ମୁଁ ତାଙ୍କୁ ସକାଳୁ ଗାଧେଇ ପାଧେଇ ନୂଆ ଡ୍ରେସ ପିନ୍ଧେଇ ତାଙ୍କ ପାଇଁ ହଳଦୀ ପତ୍ରରେ ପିଠା କରାହେଇଥବ। ହଳଦୀ ପତ୍ରରେ ପିଠା ହେଇଥିବ।
ସେ
ନୁଆ ଡ୍ରେସ ମାମୁଁ ଘରୁ ଆସେ।
ହୁଁ।
ଆଉ ଏଟା ପରୁଆ ପିଲାମାନଙ୍କୁ ଗୋଟେ ଇଏ ଜଣେଇବା କଥା। ଆଉ ବଡ଼ ମାନଙ୍କୁ ସ୍ଵାଗତ ଜାଣେଇବା କଥା। ତାଙ୍କ ପାଇଁ ଫୁଲ ମାରି ତାଙ୍କ ଚନ୍ଦନ ମାରି ତାଙ୍କୁ ପିଢ଼ାରେ ବସି ସେଇ ତାଙ୍କୁ ପିଠା ଖିଆ ଖୁଆଯାଏ ମିଠା ଖୁଆଯାଏ।
ଆଉ କଣ ହୁଏ।
ଆଉ ତାପରେ ହେଟୁ ତାପରେ ଗୋଟେ ପର୍ବ ପଡ଼େ କଣ ଅଷ୍ଟମୀ ପରେ ମାଣ ମାଣଓଷା
ହୁଁ ମାଣବସାରେ କେମିତି କଣ କର?
ମାଣବସାରେ ଆଗ ଦିନ ଚୁନା କୁଟା ହୁଏ ଲାଷ୍ଟେ ପାଳି ଚାରି ପାଳି ଯାକ ତ ପୂଜା ଖାଲି ଘରେ ଫିତା ଫିତା ପୁଡେ ପଡ଼େ ଲାଷ୍ଟେ ଯୋଉ ଚାରି ପାଳି ଦିନ ଅ ଘରେ ଆଗ ଦିନଠୁ ଚୁନା କୁଟା ହୁଏ କଦଳୀ ପତ୍ର ସବୁ ନଡ଼ିଆ ସୋରିଷ ଫୁଲ ଦୁବ ବରକୋଳି ପତ୍ର ସବୁ ଆସେ ଘର ଫର ଧୁଆ ହୁଏ ତାପରେ ମାଆଙ୍କ ଖଟୁଲି ହରିକା ଧୁଆ ହୁଏ ତାପରେ ହାତୀ ଆଉ ଇଏ ସବୁ ଧାନ ଆଗେ ଆଣନ୍ତି ଧାନ ମେଣ୍ଟେ ଆଉ ତାପରେ ଖଟୁଲି ଉ ଉ ସେଦିନ ତିନିଟା ରାତିରୁ ଗାଧେଇ ପାଧେଇ ଉ ଖଟୁଲି ଉପରେ ଧାନ ରଖିବ ମେଣ୍ଟ ରଖିବ ମୂଳା କଦଳୀ ଆଉ ଆଖୁ ତାକୁ ସଜାଡ଼ିବ ତା ହାତୀ କିି ରଖି
କି କି ପିଠା ବନେ।
ମାଣ ଓଷାରେ ବହୁତ ପ୍ରକାର ପିଠା ହୁଏ ଆଉ ମଣ୍ଡା ପିଠା ତାଙ୍କର ହେଲା ମେନେ ଲକ୍ଷ୍ମୀଙ୍କର ମଣ୍ଡା ଦଶଟି ହେଲା ମେନେ ତାପରେ ତମେ ଯୋଉ ପିଠା କରିକି ଖାଇପାର। ଲାଷ୍ଟେ କୁ ସକାଳୁ ଅନ୍ନ ଭୋଗ ଦିଆହବ। ତ ତାପରେ ଇଏ ଭୋଗ ବ ଦିଆ ହବ। ଦିିପରକୁ ଚାରିଟା ବେଳକୁ ପଣା ଦିଆହବ ତାପରେ ଚାରିଟା ବେଳକୁ ପ
ହ
ଚାରିଟା ବେଳକୁ ପଣା ଦିଆହବ ତାପରେ ସେଠୁ ସମସ୍ତେ ବନ୍ଧୁବାନ୍ଧବ ଯାହା ଯିଏ ଯାହା ଦବା କଥା ଯାହା ଘରକୁ ପଠା ପଠି କରେ ମାଣ ଉଠେଇଲା ପରେ ପିଠା ସବୁ ଦିଆ ନିଆ କରିବି ହୁଁ
ଆଉ ଖୁଦରୁକୁଣି କୋଉ ମାସରେ ପଡେ?
ଖୁଦରୁ ଖୁଣି ଭାଦ୍ରବମାସରେ ପଡେ ସିଏ ବି ସେଇ ଚାରି ପାାଳି ଆଉ ନହେଲେ ପାଞ୍ଚ ପାଞ୍ଚ ପାଳି ପଡେ ବର୍ଷେ ବର୍ଷେ ଆଉ
ତମ ଆଡେ କେମିତି କଣ ଖୁଦୁରୁକୁଣୀ ପାଳନ କରନ୍ତି?
ଆମ ଆଡେ ସବୁ ନଈକି ଯାଆନ୍ତି ଝିଅ ମାନେ ସାଙ୍ଗ ହେଇକି ଗାଧେଇ ନଈରେ ବାଲୁଙ୍କା
ସକାଳେୁ ଉଠି ଫୁଲ ତୋଳନ୍ତିନି?
ହଁ ସକାଳୁ ଉଠି ଫୁଲ ତୋଳନ୍ତି ସାରୁ ପତ୍ର ତୋଳନ୍ତି କଦଳୀ ପତ୍ର ଆଣନ୍ତି।
ହୁଁ।
ହୁଁ।
ଆଉ କଣ କରନ୍ତି? ଦିପହରେ ଫୁଲ ଫୁଲଗୁନ୍ଥା ଗୁନ୍ଥି
ହଁ ଦି ପହରେ ଫୁଲ ଫୁଲ ଗୁଥାନ୍ତି ସେ ଘର ଧୁଅନ୍ତି ଭାଲୁକୁଣି ଘରକୁ ଧୁଆ ଧୋଇ କରନ୍ତି। ସଜାସଜି କରନ୍ତି ପତାକା ଲଗାନ୍ତି।
ଖୁଦରୁକୁଣି କଣ ପାଇଁ ପୂଜା କରାଯାଏ? ମାନେ କାହା ପାଇଁ ପୂଜା କରାଯାଏ?
ଇଏ ଭାଇମାନାନଙ୍କ ପାଇଁ ଓଷା କରନ୍ତି ଖୁଦ ତଅପୁଇ ତାଙ୍କ ଭାଇ ମାନଙ୍କୁ ପାଇବ ବୋଲି ମାନସିକ କରି କରିଥିଲା ସେଇ ଦିନ ଠାରୁ ଝିଅ ମାନେ ତାଙ୍କ ଭାଇ ମାନଙ୍କ ପାଇଁ
ଖୁଦୁରୁକୁଣୀ ଓଷା କରନ୍ତି ଆଉ ବୁଦ୍ଧେଈ ଓଷା କଣ ପାଇଁ କରନ୍ତି?
ବୁଦ୍ଧେଇ ଓସା ସ୍ତ୍ରୀ ଲୋକ ମାନଙ୍କର ସିଏ ବୁଦ୍ଧେଇ ଉଷା ଯୋଉ କରନ୍ତି ବୁଦ୍ଧି ବାମନକ ଉଷା ଶିଳରେ ହଳଦୀ ବଟା ହବ ସେ ଘର ଫର ସକାଳୁ ଧୋଇବ ଶିଳରେ ହଳଦୀ ବାଟ ିକି ତାକୁ ଥାପନ କରିବ ତାଙ୍କ ଆଖି ଆରିକା ଲଗେଇବ କଉଡି ଲଗେଇବ ଆଉ ସାଲୁକନାରେ ସଜେଇବ ଉ ମାଳ ପିନ୍ଧେଇବ ଧୂପ ହେରିକା ଦବ ତାପରେ ତାଙ୍କ ବହି ପଢା ହବ ସ୍ତ୍ରୀ ଲୋକ ମାନେ ସେଠୁ କଳସ ବସିବ ସମସ୍ତିଙ୍କ କଳସ ଆଣିଥିବେ କଳସ ବସିବ ତାପରେ ପୂଜା ପୂଜି ହବ ଆଉ
ବୁଦ୍ଧେଇ ଓଷା କେତେ ପାଳି ପଡେ?
ବୁଦ୍ଧେଈ ଓସା ଚାରି ପାଳି କିମ୍ବା ପାଞ୍ଚ ପାଳି କୋଉ ବର୍ଷ ପଡେ ଆଉ ଏମିତି ଆଉ
ଉ ସେଥିରେ ବି କଣ ମାନେ ଅରୁଆ ହେରିଆ ଖାଇବ?
ନାଇ ସେଥିରେ ଅରୁଆ ଖାଇବ ନାଇଁ ପରଟା ଖାଇବ ତାପରକୁ ଆସ ନ ମାସ ସରିଗଲେ ଏଇ ବୁଧ ଭାଦ୍ରବ ମାସ ସରିଗଲେ ଆଶ୍ୱିନ ମାସ ମଙ୍ଗଳବାର ଓଷା ହୁଏ ସେଥିରେ କଳସ ଗୁଡା ହୁଏ ସବୁ ସ୍ତ୍ରୀ ଲୋକମାନେ ଯାଆନ୍ତି ନଦୀରୁ ପାଣି ଉଠେଇକି ଆଣନ୍ତି
ଆ ଜଣଙ୍କ ଘରେ ପୂଜା ହୁଏ ମଙ୍ଗଳବାର ସିଏ ତାଙ୍କର ମଙ୍ଗଳା ମୂର୍ତ୍ତି ଅଛି ହଳଦିବୀ ବଟା ଟା ହୁଏ ତାଙ୍କର ବି ପୂଜା ହୁଏ
ହଉ।
ରାତି ବାରଟା ହେଇଯାଏ ପୂଜା ଗୋଟାଏ ହେଇଯାଏ ପୂଜା ସରୁ ସରୁ କିଛି ଖାଆନ୍ତିନିଁ ସେଇ ଓଷାରେ ହଉ